ହାଲୋ
ହାଲୋ
ହୁଁ। କୁହ ହୁଁ ହାଲୋ
ତମ ଆଡେ କଣ ନେଟାର୍ ସୁବୁଛି ନା କଣ
ନାଇଁ କ୍ଲିୟର ତ ସବୁଛି କହୁନ
ହଁ ନାଇଁ ଶୁଭିଲ ତ ହଁ ଶୁଭୁଛି ଶୁବୁ ଏବେ ଶୁୁବୁଚି ଫାଷ୍ଟ ଫାଷ୍ଟ ଟିକେ ଶୁିବିଲାନି ତ ମୁଁ ହଁ ଏମତି ଆଉ ଟିକେ ଟିକେ ନିଦ ଲାଗୁଛି ହଁ ସେମିତି ଟିକେ ଟିକେ
ଓହୋ ଆଉ କଣ ଚାଲିଚି। ଲସୁ
ହଁ ଭଲ ଭଲ
ଉଁ ହୁଁ।
ଆଉ ଖିଆ ପିଆ ସରିଲାଣି
ହୁଁ ଖିଆ ପିଆ ତ ଅବଶ୍ୟ ସରିଲାଣି କେତେବେଳଳୁ। ଏଇ ବସିକି ଟିକେ ହିସାବ ଫିସାବ ଟିକେ କରୁଥିଲୁ ଆଉ।
ହଁ ସେଇଆ ଆଉ ମତେ ମେସେଜ କରିଥିଲ ତ କଲ୍ କରବି ମୁଁ କହିଲି ଦେଖିଆ କଲ୍ କରିଦବା କଣ ମତ ନିଦ ନାଗିଲାଣି ମୁଁ କରିଦେ ଟିକେ ସମୟ କଥା ହେଇ ସୋଇପଡିବା ଆଉ
ଏମିତି ଗୋଟେ ମନେ ପଡଲା ମୁଁ କହିଲି ବହୁତ ଦିନ କଥାବାର୍ତ୍ତା ହେଇି କଲ କରିଦବା। ଗରମ ହଉଛି ବହୁତ ଜୋରସ ପୁରା
ହଁ ସେ କଥା ଆଉ କାହିଁ କହି ସେୟା ତ ସବୁଆଡେ ହଉଛି ଆଉ
ତମ ଆଡେ
ଆମ ଏ ବର୍ଷ କିଛି ନାହିଁ ନା ବସ ବର୍ଷାଡ ହଉନି ତାପରେେଇ ସେ ବର୍ଷା ପକେଇବା ସହିତ ସମାନ ନୁହଁ
ମାନେ ମାନିବାକୁ ପଡିବ ତୁମ ଆଡେ ଯୋଉଟା ଝିପଝିପି ହେଇଥିଲା ହାଲୋ। କହିଲି ତୁମ ଆଡେ ଯୋଉଟା ଝିପ୍ ଝିପ୍ ହେଇଥିଲା ମାନେ ଆମ ଆଡେ ମାନେ କହିବାକୁ ଗଲେ ବାତ୍ୟା ସହିତ ସ ସମାନ
ବାତ୍ୟା।
ଭ ଏତେ ଜୋର ସେ ବର୍ଷା ହେଇଛି ଆରେ ଏବେ ଯୋଉ କହୁନଥିଲି ଟିକେ ହିସାବ ଫିସାବ ସବୁ କରୁଥିଲୁ ବୋଲି।
ହୁଁ ହୁଁ ହୁଁ
ଏଇଟା ମୁ ଗୋଟେ ବାଥରୁମ୍ ବନେଇବୁ ବୋଲି ହିସାବ କରୁଥିଲୁ ପରା ଆମ ବାଥରୁମ କାନ୍ଥ ଗଳି ପଡ଼ିଛି ପୁରା
ବା କଣ ସତର୍ ତାଙ୍କ ବାଥରୁମ କାନ୍ତ ପଡିଯାଇଛି
ହଁ ସେ ଗଛ ପଡିଗଲା ସେ ବାଥରୁମ ଉପରେ ନା ସେ ବାଥରୁମ୍ ପୁରା ଭାଙ୍ଗି ଯାଇଛି ପୁରା ଆରମ୍ଭରୁ ବନେଇବାକୁ ପଡିବ ଆଉ
ଯା ଗଲା ସ କଣ ମ କଣ ଏତେ ଜୋର ବର୍ଷା
ଆରେ ବହୁତ ଜୋରସେ ବର୍ଷା ତ ବର୍ଷା ପବନ ବହୁତ୍ ଯୋର୍ ସେ ହେଇଛି।
ଓହୋ ଭଗବାନ ବାଥରୁମ ବା ପ୍ର ହେଇଯାଇଛି ଭାରି ଅସୁବିଧା ହଉଥିବ କିନ୍ତୁ ଆଉ ବାଥ୍ ରୁମ୍ ବାଥ୍ ରୁମ୍ ରେ ଏମିତି ଭାଙ୍ଗି ଲେ କଣ କରିବ
ବାହାରେ ହିଁ ସବୁ ୟୁଜ୍ କରିବାକୁ ପଡୁଛି ଆଉ କଣ କରିବା
ହଁ ସଡନ୍ ଲି ଭାଙ୍ଗିଗଲା ଆଉ ତୁ କଣ କରିବୁ
ହଁ ତ କିଛି କରିବି ହବନି ନା ଆଉ ଥୋଡି ନା ତା ଘରକୁ ହଁ
ଧଣ
ହୁଁ ତାପରେ ଏମିତିରେ ବି ମାନେ କଣ କହିଲ ମ ଏତେ ଯେତିକି ଏଯେ ସେ ବାଥରୁମକୁ ବି ଯେତିକି ଏଯେ କହିବାକୁ ଗଲେ ଚଳିଵ ମାନେ ଆମ ଜନ୍ମ ବେଳେ ହିଁ ମାନେ ଯୋଉ ଜେଜେ ଯିଏ ସେ କରିଥିଲେ ସେ ବାଥରୁମ କୁୁ
ଅ ମର ବହୁତ ପୁରୁଣା ଆଉ
ଆ ବହୁତ ପୁରୁଣା ସେତେବେଳେ ଗାଁ ରେ ହିଁ ବୋଧେ ଯଦି ବୁଲି ଆସିବା ତାହେଲେ ଚାର ପାଞ୍ଚ ଜଣଙ୍କର ଖଣ୍ଡେ ବାଥରୁମ ଵାହାରିବ ହୁଁ ହୁଁ
ହଁ ହଁ ସେତେବେଳେ ଆଉ କୌଣ କିଏ ଇଏ କରୁଥିଲେ
ହଁ ସେ କଣ ମାନେ ଯେତେବେଳେ ଦାଦା ନୂଆ ନୂଆ ବା ହେଇଥିଲେ ସେତୁରେ ଅ ମାନେ ଯୋଉ ଦାଦା ସଭା ସ୍ଥାନର ତ ତାଙ୍କ ଉପରେ ଯିଏ ଯ ମାର୍କେଟ ରେ ରହୁଛନ୍ତି ସେି ଯେତେବେଳେ ନ ନବା ଥିଲେ ସେତେବେଳେ ଏମିତି ଜେଜେ ଗୋଟେ ଇଏ କରିଥିଲେ କି ଆଉ ଘର ଏମିତି ଘରେ ଏମତି ଚାରିଟା ବୋଉ ଅଛନ୍ତି ସେ ଏମିତି ବାହାରେ ସବୁ ଗାଧୁଆ ପାାଧୁଆ ଯାହାବି ସବୁ ସବୁ ୟୁଜ କରିବା ତ ଗୋଟେ ଇଏ ହବ ନା ତ ସେତେବେଳେ ଗୋଟେ ବାଥରୁମ ବନ୍ଦ ହେଇଥିଲେ। ଭାଙ୍ଗି ଯାଇଛି ଯେ ଏବେ କଣ କେତେ ଖର୍ଚ୍ଚ ହବ କୁଆଡେ କଣ କଣ କରିବ ମୁଁ କିଛି ବୁଝି ହିଁବ ଆ େ କୋଉଠୁ ଷ୍ଟାର୍ଟ କଉଠ ଆଣି କଣ ଆଛ ଜାଣି ଓନି
ହଁ
ତୁମର ବି ତ ବୋଧେ ଏଇ ବାଥମ କି କଣ ଗୋଟେ କରିଚ ବୋଧେ କିଛି ଦିନ ହବ ନା
ହଁ ଆମର ନା ଆମର ବା ସେ ବାଥରୁମ ତ ଅ ଆମେ ଆସିଲା ପରେ ବାଥମ ଆମ ରମରେ ମାନେ ଘର ଭିତରେ ହେଇଥିଲା ହେଲେ ମାନେ କମ୍ପ୍ଲିଟ ହେଇନଥିଲା ମାନେ କିଛି
ତ କରିଦେଇଥାନ୍ତ ନୂଆ ପୁଣି କାହିଁ ଗଲ
ଆରେ ସେତେବେଳେ ଟିକେ ଏମତି ଉ ଯୋଉ ଜାଗା ବାଡି ପାଇଁ ଟିକେ ଇଏ ଲାଗ ଗଲେ ତ ଘରେ ବାୁଣ୍ଡ ସବୁ ଲାଗିଲେ ତାପରେ ସିଏ ହଁ ଆମ ବାଥରୁମ ଆମ ଘର ଟା ଯୋଉ ମାନେ ଘର ଘର ସାଇଡ ରେ ଦାଦାଙ୍କ ଜାଗା ପୁଣି ଦାଦା ଜାଗା ପରେ ପୁଣି ଆମ ଜାଗା ଅଛି। ତ ସେଇ। ଆମେ ଆମ। ବାହାର ପଟେ ବାହାରରେ ଟାଙ୍କି ଟା କରିବାକୁ ଚାହିଁଥିଲୁ ତ ପାଇପ୍ ଟା ନ ଘର ଭିତ ଉର ଯୁଗ। ା ତା ପାଇପ ଟା। ସେ ଟାଙ୍କି ଟା ହେ ବାରେ ଯେତେବେ କରିବୁ ତ ଦାଦାଙ୍କ ଘର ଜାଗା ଦେଇକି ତ ଯ କୁ ପଡିବ ନା
ହୁଁ ହୁଁ ହୁଁ।
ଅ ସେତଳେ ମାଟି ତଳୋରେ ନେଇକି ପାଇପ୍ ଟା ଯାଇଥାନ୍ତେ। ସେତେବେଳେ। ଏତେ ଝଡା ଲାଗିଲା ସେ ମନ କଲେ ନା ଜା ନେଇ ହବ ନ ହବନି ସେନି ତ ସେତେବେଳେ ଆଉ କରିନଥିଲୁ ରଖିଦେଇଥିଲୁ ତାପରେ ସେ ସେ ମନା କଲେ। ବାଧ୍ୟ ହେଇକି ତ ବାପ କହିଲେ ସେଇ ତାହେଲେ ଠିକ୍ ଅଛି ଆଉ ଯଦି ନହବନି ତାହେଲେ ସେଇ ବାରରେ ହିଁ ଗୋଟେ ମ ଗୋଟେ ବନେଇ ଦବା ଆଉ କଣ।
ଆଚ୍ଛା
ତାପରେ
ମାନେ ଏବେ ଯୋଉ ଜାଗାରେ ବାଥରୁମ ହେଇଛି ସେଇ ଜାଗାଟା ତୁମର ତ?
ହଁ ସେଇଟା ଆମର ସେ ଟାଙ୍କି ହେଲା ଟାଙ୍କି ଉପରେ ବାଥରୁମ ହେଲା ତାପରେ ପୁଣି ବାପା ଦାଦକୁ କହିଲେ ଏବେ ଭଲ ସବୁ ଭଲ ତ
ଆଚ୍ଛା ଏବେ ଦାଦା ତ ତାହେଲେ ଦାଦା ଫାଦା ତ ଏବେ ସେ ବାଥରୁମକୁ ୟୁଜ୍ କରିବେନି?
ନା ନା ସିଏ ତ ୟୁଜ କରନ୍ତିନି ସେ ତାଙ୍କର ବାହାରକୁ ଯାଉଛନ୍ତି କିନ୍ତୁ ଏଇଆ ଦାଦାଙ୍କ ଝିଅ ହେରିକା ସବୁ ୟୁଜ କରୁଛନ୍ତି ନା ହଁ ତ ବାପା କହିଲେ କହିଲେ କି ଏମତି ଏମିତି କଣ ବାଥରୁମ୍ ଖାଲି ପାଇପ ଟା ଆସିବ ଇଏ ସିଏ ଝିଆ ହେରିକା ଇଏ କରିବେନି କି ବଡ ବଡ ପିଲା ହେଲେଣି ଇଏ ସିଏ ଏମତି ସବୁ କହିଲେ ତା ଏ କ ନା ହଁ ଦଶ ଆଉ ତାର ପୁଣି କହିଲେ କି ଠିକ୍ ଅଛି ଫୋନ୍ ଦେଖିଲା ବେଳେ ଆମେ ଆଡେ ତା ଉପରେ ଘର କରିସାରିଲୁଣି ହଉ କରିସାରିଲୁଣି ଡବଲ ଖର୍ଚ୍ଚ ଇଏ ଆଉ।
ଖାଲିଟାରେ।
ହଁ ଖାଲିଟାରେ ଡବଲ ଖର୍ଚ୍ଚ ତାପରେ ଏମିତି ତରେ ପୁଣି ଭାବିଲୁ ହେ ନାଁ ହଁ ଘର ଭିତରେ କଣ ହୁଁ ବସବୁ ଏମୋରଜେନ୍ସି ପାଇଁ ରାତିରେ ପଛେ ଘର ଭିତରକୁ
ନା ତ ତାଙ୍କୁ ଗୋଟେ ଭଲ ରହିଲା କିଛି ଘରେ ଗୋଟେ କଣ କାମ ଧାମ ଗୋଟେ ଭଲ ମନ୍ଦ ହଉ ତୁବ କିଏ ଯଦି ଗୋଟେ ଭିତରେ ଯାଇଛି ତାହେଲେ ବାହାରକୁ ଆଉ ଜଣେ ପଳେଇଲା
ହଁ ହଁ ଏଇଆା କି ହଁ ଯଦି ଧର ବନ୍ଧୁବାନ୍ଧବ ଅଧିକ ଆସିଲେ କି ଗୋଟେ ଯାହା ଘରେ ଗୋଟେ ଗୋଟେ ବେଶୀ ଲୋକ ହେଲେ କିଛି ଗୋଟେ ହେଲା ଉ ପର୍ବବାଣି ଯୋଉଥିରେ ବି ଲୋକ ଅଧିକ ଆସିବେ ତାହେଲେ ସେ ବାହାରୁ ଜଣେ ପଳେଇବ ଭିତରେ ଜଣେ ପଳେଇବ ତ ଏଇଆ ଆଉ ଓଟାଠୁ ହେଲେ ସୁବିଧା ହେଲା ଆଉ
ହଁ ଭଲ ନା ଭଲ ତଥାପି କଣ କେମିତି କେତେ ଟଙ୍କା ଭଳିଆ ଖର୍ଚ୍ଚ ହେଲା କିଛି ଅଛି ଏଷ୍ଟେମଡିସନ ଯେ ତମ ପାଖରେ କିଛି?
ଏମିତି ବୋଲିତ ବାପା କହୁଥିଲେ କି ଲକ୍ଷେ ପରେ ଖର୍ଚ୍ଚ ହେଇଯାଇଛି ଆମର ସେ ଯୋଉ ବାହାର ବାଥରୁମଟାରେ। ଲକ୍ଷେ ହଁ କହୁଥିଲେ କାହିଁକି ନା ଯୋଉ କଣ ହେଲା ନା ଆମ ଟାଙ୍କ କିିଟା ପୁରା ଆମର ପ ର ଜାଗା ନା ତ ଟାଙ୍କି ଟା ପୁରା ଆ ଡୋଜରା ସିଏ ପୁରା ଖୋଳିଲା ସେ ଖୋଳିଲା ପରେ ହଁ ହଁ ହଁ ଜେସ୍ ଜେସିବି ଆସ ଖୋଲିଲା ହଁ ସେଇଟା ସେଇଟା ଆମ ଆଡେ ଏମି ଦେ କୁହନ୍ତି ତ ମୁଁ କହିଦେଲି ଆଉ ସେ ଯେସିବି ଆସିକି ଖଳିଲା ଉଁ ଖଳି ସାରିଲା ପରେ ପୁଣି ତାକୁ ପୁଣି ଲ କୁଆସିଇ ଟଏ ଆଉ ଲୋକ ଆସିକି କଣ ପାଇବେ ତାପରେ ଲୋକ ଆସିକି ପୁଣି ଭିତରୁ ତାକୁ ହୁଁ, ବସେଇଲେ ଟାଙ୍କି କଲେ ଟାଙ୍କି ଟା ପୁଣି ସେ ଇ ଟା ପୁଣି ଆସିଲା। ବାଲି ଆସିଲା ତାପର ପୁଣି ଚିପ୍ସ ଆସିଲା। ଆଉ ରଡ ଆସଲା, ମାନ୍ ସବୁ କଉ ସିମେଣ୍ଟ୍ ଆସିଲା? ତାପରେ, ପୁଣି ତା ସହିତ ପୁଣି ସବୁ ସବୁ ଟାଙ୍କି ଟାଙ୍କି ଟା ପୁରା ହାବ ମା ଟାଙ୍କି ଉପରେ ପୁଣି ଗୋଟେ ପଡିବ ନା ନାଇ ଯୋ ଛାତ ବଳିଆ
ହଁ ସେ ତ ପଡିବ।
ତ କଣ ଗୋଟେ ଆଉ ଗଟେ କଣ କହିଲେ ପଡିବ ବୋଲି? କଣ ବିମ୍ ନା କଣ ନା କଣ? ହଁ ତ ସେ କରିଲେ ସେଟା ପୁଣି ପଡିବ। ତା ରିମ ସହ ପଲା ଣୁ ତାପରେ ତା ଉ ଉପରେ ପୁଣି ଏ ଘରଟା ହେଲା, ତ ମଜବୁତ କେମତି ଛାତଟା ପଡିବ ନା ନା ନାଇଁ, ତା ବାପା କହିଲେ ଅ ଧିକ ସିମେଣ୍ଟ ପଇସା ଦିଅ କିନ୍ତୁ ମୋ ମଜବୁତ କରିକି କର। ତ ସେ ସେଆଡୁ ମଜବୁତ କରିକି ତାପରେ ତାକୁ କଲେ ତାରେ ବଥରୁମ ଫଥରୁମ ଉ ଘର ପୁଣି ଉ କରିଦେଲେ ପୁଣ ଛାତ ପଡ଼ିଲା ପୁଣି ଛାତ ପଡିଲା ପରେ, ପାହାଚ ଉ ଆଗରେ ଆଗ କଲେ ଟିକେ ଆମର ଯେହେତୁ ସେଟା ବାରିଆଡେ ବାଡ଼ିରେ ଗଛ ପଛ ପୁରା ଅଛି। ସେ କଇଲେ ସେ ବାଥରୁମ୍ ଆଗରେ ଟି ପିଣ୍ଢା ଭଳି କରିଦିଅ। ଆ ଯିଦି ଡି ଇଏ ଆସି ବ ସ ଉଡା କରିବ କରେ ନହେଲେ ଦି ଆ ବାହାରେ ଦି ଲୁଗା ପଚା ପଚି କଚି କରିବେ, ଏମିତିରେ ବି ଲୁଗା ମୁ କଚା କଚି କରେ ନାଇଁ କ ବାଥରୁମ ଭି ତ ଲୁଗା ପୂଜା କଚା କଚି କରେ, କିନ୍ତୁ ବାହାରେ ଏମତି ଟିକେ ଟିକେ ବଡ କରିକି ପିଣ୍ଢା ଟେ, ଅଳ୍ପ ଛୋଟ କେମିତି ଓସାର କରିକି କରିଦେଇଚନ୍ତି, ଟିକେ ପବନ ଫବନ ଦଉଚି, ଗଛ ଫଛ କିଏ କେତେବେଳେ ଜେଜେ ମା ହେଇକା ସକାଳୁ ଟିକେ ଯାଇକି ସେଠି ବସି ପଡୁଛନ୍ତି କରୁଚନ୍ତି ଏମିତି ଆଉ। ଆଉ। ତ ଫୁଣି ଟାଙ୍କି ଆସିଲା, ମର ଆମ ଘରେ -
ଟିଙ୍ଗ ସେ ଟାପ୍
ହଁ ପାଏସାଇଜ୍ ତାପରେ ସେ ଟ୍ୟାପ ଫ୍ୟାପ ସେ ତାପରେ ଇଣ୍ଡିଆନର ଲାଟିନି ହେଇଚି ପ୍ଲସ୍ କମଡ଼ ହେଇଚି। ତ ସେଟା ଦି ହଁ ତା ଭିତରେ ଦିଟା ଏଇଥି ପାଇଁ ଦିଟା କରାହେଲା କି ଆମ ଯଉ ଘର ଭିତରେ ଯୋଉଟା ଅଛି ସେଇଟା ଇଣ୍ଡିଆନ୍ ତ ବାପା କହିଲେ କି ଉଁ ବାହାରେ ଦିଟା କରିଦବା ହେଁନା କିଏ କମ ବାହାରେ ନା। ଯାଲା ଆମେ। ୟ କରିବା ମାନେୁଣି ଇଣ୍ଡିଆ ତ ସବୁାଉ। ପର୍ଯ୍ୟ ଏଣ୍ଡ ଆଣି ଯିବା। ଯଦି ପୁଣି କିଏ ଧର ମୁଁ। ଯାହାର ଏାଣ୍ଠୁ ଫୁଣ୍ୁ ଧରଥିବ କିଏ ଗୋଟେ ଆସିଲେ ବନ୍ଧୁବାନ୍ଧବ ସେ କମଳ ୟୁଜ୍ କରଥିବେ କଣ କଣ କରିବେ ସେ ପୁଣି ତ ମଜା ହେଇକି ବି ତାଙ୍କ ଆଠୁଣ୍ୁରେ ସେ କମୁ ୁଜ କରନ୍ତି ତ ସ ସେଏ ତ ଆସେ କେ
ହଁବାରେ ତାହେଲେ ଯଦି ମାନେ। ଗୋଟେ ବାଥରୁମ ରେ ଲକ୍ଷ ଟଙ୍କା ଭଳିଆ ଖର୍ଚ୍ଚ ହଉଛି ମୁଁ ଭାବୁ। ଥିଲ ବାଥରୁମ କରିସାରିଲା ପରେ ଘର ଉଠ। ଠଉ ବୋଲି। ତା ଘରରେ ପାଖା ପାାଖି ମର। ତାଲେ ଭଳି ଖର୍୍ଚ ଜମା ଜଣା ପଡ଼ଛି।
କି କରୁଛୁ ତାପରେ। ଟାଇଲ ପକେ ତଥାପି ତ ପଟା ୱାଲ ଆମେ ଇଏ କରିପାରିଲୁନି ମାନେ ଏତେ ରେଞ୍ଜ
ତାହେଲେ ଯାଇକି ଘରେ କଥା ହବ ମୁଁ ଆଗେ ଆେ ଏତିକି ଭଳିଆ ଖର୍ଚ୍ଚ ହବ ଘରେ ଯଦି ରାଜି ବି ହେବେ ନହେଲେ ଯେମିତି ଚାଲଚ ସେମିତି ଚାଲିଥାଉ ଛାଡ ହ
ଠିକ ଅଛି ତମେ ଦେଖ ଦେଖ ଆଉ ଯଦି କଣ କଣ ଏଦି ମୋର ହଁ କିଛି ତମ ହବ। ଯ କଥା ତାହେଲେ ପରେ କରିବ ଆଉ ହେଲା। ତାଉ ନିଦ ମତେ ଲାଗିଲଣିି ଜୋର ଶୋଇ
ଠିକ ଅଛି ଏତେ ରାତି ହେଲାଣି ଶୋଇପଡ ହଁ ହଉ।